ହ୍ୟାଲୋ
ହ୍ୟାଲୋ
ହୁଁ କଣ କରୁଥିଲେ?
ଏ ଖାଇକି ବସିଛୁ ଆଉ। ଆପଣଙ୍କର ସରିଲାଣି ଖିଆ ପିଆ?
ହଁ ଖାଇବି ଏବେ ଆଉ ଟିକେ ଗଲେ ଖାଇବି।
ହୁଁ।
ନାଇଁ ଏମିତି ଆପଣଙ୍କ କଥା ମନେ ପଡଛି ତ। ହଁ ଫୋନ କଲି ଆଉ ବହୁତ ଦିନ ହେଲା କଥା ବିହେଇ ନଥିଲା। ଓ ସେଥିପାଇଁ।
ଘରେ ସବୁ ଭଲ ଅଛନ୍ତି? ହଁ ହଁ ଭଲ ଅଛି ଆ ହୁଁ।
ନାଇଁ ଏବେ ମାନେ ଟିକେ ଥଣ୍ଡା ଥଣ୍ଡା ଥଣ୍ଡା ପଡୁଛି ସମସ୍ତଙ୍କୁ ଥଣ୍ଡା ବି ହଉଛି ପେଟ ଗରମ
ହଁ ସଡନ ଋତୁ ପରିବର୍ତ୍ତନ ହଉଛି ନା ସେ
ହୁଁ ହୁଁ ହୁଁ।
ହୁଁ।
ନାଇଁ ଗଲାଥରକ ବି ମୁଁ ବୁଲି ଯାଇଥିଲି ଗୋଟେ ଜାଗାକୁ ଆମର ଅ ନରାଜ ନରାଜ ଫଟ
ହଁ ହଁ।
ତ ସେଠି ବୁଲାବୁଲି କରିକି ଆସିଲୁ ବହୁତ ଟାଇମ ରେ ଖରା ବି ହେଇ ହେଲା ଯେ ତ ଆମେ ବୁଲାବୁଲି କରିବା ଆସିଲା ପରେ ବି ମତେ ଥଣ୍ଡା ହେଇଯାଇଥିଲା ପେଟ ଗରମ ହେଇକି। କିନ୍ତୁ ଜାଗା ବହୁତ ଭଲ ଥିଲା ବୁଲାବୁଲି ପାଇଁ।
ମରାଜ ଡ୍ୟାମ୍ ତ କ ଟକ ର ହଁ ମୁଁ ବି ଯାଇଛି ସେଇଠିକି ଥରେ ସନ୍ଧ୍ୟାବେଳେ ସେ ଯେଉଁ ସୂର୍ଯ୍ୟାସ୍ତ ସମୟରେ ଦେଖି
ହଁ ସେ ସେଇ ସମୟରେ ହିଁ ଭଲ ଲାଗେ ଦେଖିବା ପାଇଁ।
ହଁ ହଁ ପୁରା ସେ ଯୋଊଁ ପ୍ରକୁ ମାନେ ଆକାଶକୁ ଦେଖିଲେ ହିଁ ସେଇ ଟାଇମ୍ ରେ ପୁରା ମନଟା ଭରିଯିବ।
ହଁ ପାଣି ବି ଥାଏ ଆଉ ତା ସହିତ ପବନ ଟା ଆସିଥିଲେ ଥଣ୍ଡା ଥଣ୍ଡା।
ତାପରେ ଡଙ୍ଗା ବି ଭାସୁଥିବ ଡଙ୍ଗାରେ ସବୁ କେଉଟ ମାନେ ମାଛ ଆଣିକି ଆସଥିବେ। ହୁଁ। ତାପରେ କିଛି ଜଣ ରିଲ୍ସ୍ ବି ସୁଟିଂ କରୁଥିବେ
ଆ ହୁଁ ହୁଁ ଏବେ ତ ସୋସିଆଲ ମିଡିଆରେ ଯେମିତି ହଉଛି ସମସ୍ତେ ଯୋଉଠି ସେଇଠି ଠିଆ କାଇକିନା ରିଲ୍ କରୁଛନ୍ତି ହଁ
ତାପରେ ସେଠି ଜଣେ ଅଛନ୍ତି ରବି ଭାଇ ନାଇଁ କିଏ ଗୋଟେ ତାଙ୍କର ବରା ଫେମସ୍। ମସଲା ବରା ଆଳୁ ପରଟା ଏଇସବୁ ଦିଅନ୍ତି। ହଁ ହଁ ଯାଇଥିଲୁ ତାଙ୍କର ବି ସେଇଟା ଖାଇକି ଆସିଥିଲୁ ଭଲ ଥିଲା। ଖାଲି ଏତିକି ସେ ଯୋଉ ଚାରିପଟ ଗୁଡ଼ା
ଆଛା ମନ୍ଦିରଟା ବି ଭଲ ଲାଗେ ଶିବଙ୍କର ଗୋଟେ ମନ୍ଦିର ଅଛି ମୁଁ ତ ସେ ଠି ପାହାଡ ଉପରେ ଟିକେ ଅଛି ସେଇଟା ଚଢିକିନା ଦେଖିବ ଯଦି ତମୁକୁ ତ ନରାଜ ଦେଖାଯିବ ଟୋଟାଲ୍। ଆମେ ସାଙ୍ଗମାନଙ୍କ ସହିତ ଥରେ ଯାଇଥିଲୁ ଠିକ୍ ସନ୍ଧ୍ୟାବଲେ। ସେ ମନ୍ଦିର କବାଟ ବନ୍ଦ ଥିଲା। ସେ ସାଇଟରେ ଗୋଟେ ଜାଗା ଥିଲା ରାସ୍ତା ଥିଲା ଛୋଟ ରା ତ ଜଙ୍ଗଲ ରାସ୍ତା ତା ଭିତେରେ ପଶିକି ଯାଇଛି।
ହୁଁ।
ଆଉ ମୁଁ ଯେତେବେଳେ ବି ସେପଟେ ଯାଏ ଆମର ସେଠି ଗୋଟ ମନ୍ଦିର ଅଛି ଡଙ୍ଗା ଫଙ୍ଗା ସବୁ ରଖନ୍ତି। ଉ ମ୍ୟାରିଟାଇମ୍ ଏଇଟା ଜୋବ୍ରା ପାଖରେ।
ହଁ ଆଉ ଟିକେ ଜୋରେ କୁହନ୍ତୁ ଆପଣ।
ନାଇଁ ସେ ଯୋଉ ଯେତବେଳେ ସେଠିକି ଯାଏ ନା ସେ ଜାଗା ପାଖକୁ ତ ସେ ପାଖାପାଖି ଆଉ ଗୋଟେ ଜାଗା ମଧ୍ୟ ଅଛି ଯୋଉଟା କି ମ୍ୟାରିଟାଇମ ମ୍ୟୁଜିୟମ ମଧ୍ୟ କୁହନ୍ତି ସେଟା ମ୍ୟୁଜିୟମଟା। ସଂଗ୍ରହାଳୟ ମାନେ ଯେମତି କି ଆମର ମାଛଧରାଳିମାନଙ୍କ ପାଇଁ ଯାହା ଯାହା ଦରକାର ଆଗୁରୁ ଯୋଉ ବୋଇତରେ ସମସ୍ତେ ଯାଉଥିଲେ ବେପାର କରିବା ପାଇଁ ସେସବୁର ସବୁ ସଂଗ୍ରହ କରିକି ରଖିଥାନ୍ତି ତା ଭିତେରେ ଡଙ୍ଗା ବଡ ବଡ ଡଙ୍ଗା ଆଉ ମାଛ ଧରିବାର ସରଞ୍ଜାମ ଏସବୁ ଜିନି ସବୁ ସଂଗ୍ରହ କରି ରଖାହେଇଚି ତା ଭିତେରେ।
ଓହୋ ଉଁ ମୁଁ ଚେଇଟା ଜାଣିନ ଥିଲି ଏବେ ଦେଖିବା ୟାପରେ ଯେତେବେଳେ ବି ଯିବି ଥରେ ଯିବି ସେଠିକି ଆଉ।
ହଁ ଭଲ ଜାଗା ଦେଖି ଆଉ ତାର ଯୋଉ ବି କରୁଛନ୍ତି। ଓ ବୋହୁତ ବଢିଆ ସେ କରିଛନ୍ତି ପ୍ରାୟ ସବୁ ଗଛ କାଟିକି ତା ଧେରେ ମୟୂର କେତେ ବଢିଆ ହରିଣ ଏମିତି ଟାଇପର ବନେଇ ଦେଇଛନ୍ ହଉ କଟ
ତାପରେ ସେ ଯୋଉ ନଦୀର ହୁଁ। ନଦୀର ପୋହଳା ମାଛକୁ ଭାକୁର ମାଛ ଯୋଉ ମି ଠା ଏଇ ମାନେ ଆନ୍ଧ୍ରା ମାଛରେ ଆଉ ସେ ସ୍ୱାଦ ନାହିଁ।
ଏକା ତ ବରଫ ଦେଇକିନା ଆଣୁଚନ୍ତି। ବୋହୁତ ଦିନ ମାନେ ଦୁଇ ତିନ ଦିନ ଲାଗି ଯାଉ ଆସିବା ପାଇଁ ବରଫରେ ରହୁଚି ବୋଲି ଭଲରେ ରହୁଚି କିନ୍ତୁ ସେ ସ୍ୱାଦ ଆସେନି ସାଙ୍ଗେ ସାଙ୍ଗେ ଯୋଉ ମାଛଟା ଧରା ଯାଇଥିବ ଡ୍ୟାମରୁ କିମ୍ବା ପୋଖରୀରୁ ସେଟା ହିଁ ସ୍ୱାଦ ଲାଗେ।
ଗାଁରେ ଯେମତି
ହଁ ଗାଁରେ ଯେନ୍ତି ପୋଖରୀରେ ମାଛ ମାରିଲା ପରେ ସମ ସ୍ତଙ୍କ ଘରୁକୁ ଦିଆଯାଏ ଟିକେ ଟିକେ। ନିଲାମ ହୁଏ ନା ପୋଖରୀ।
ହଁ ହଁ।
ତ ଯିଏ ନିଲାମ ଧରନ୍ତି ସିଏ ମାଛ ବିକ୍ରି କରନ୍ତି ଛାଡିକି।
ଆମ ପଟେ ଗୋଟେ ଅଛି ଗାଁ ପଟେ ଭେ ତବର ଡ୍ୟାମ ସେ ଡ୍ୟାମର ମାଛ ପୁରା ମଟନ ସାଙ୍ଗେ ସମାନ।
ଆଚ୍ଛା।
ମାନେ ତା ଭିତର ବି ଦେଖିବାକୁ ପୁରା ନାଲି ନାଲି ପୁରା କଅଁଳିଆ ମାଛକୁ ପାଟି ସେତିିକି ବି ମିଠା। ମାନେ ସେ ମାଛ ଟାକୁ ଯଦି କଣ୍ଟା ବାଛି ଦେଇକି ଯଦି ଖାଲି ଗୁଣ୍ଡ କରିକି ସେ ଯୋଉ ଇ ଇ ଛେନାର ଯୋଉ ତରକାରୀ ଗୋଟେ ହୁଏ ସେଇଭଳି ବି ଯଦି କରିଦବୁ ଏଟା ପୁରା ମଟନ ଭଳିଆ ଲେ ହ ଆଇଁସର ପୁରା ଏଇଟା ବଲ ସେ କିରିବ ଏଇ ଥର।
ନାଇଁ ମାଛର ସ୍ୱାଦ ମଧ୍ୟ ସେତିକି ଅଛି ଦେହ ପାଇଁ ମଧ୍ୟ ସେତିକି ଭଲ ନା? ମାଛ ଖାଇବା ବି ସମସ୍ତେ ଲାଗ ମା କସ ପା ହଉ ତା ଥିରେ ଯୋଉ ଅଛି ଆମର ଅ ଆ ହୃତ୍‌ପିଣ୍ଡ ପାଇଁ ବି ଭଲ। ହଁ ଆଖି
ହଁ।
ଆ ଭୁବନେଶ୍ଵର ଗଲା ପରେ ବି ହେଇଛି?
କଣ କହିଲେ?
ଲିଙ୍ଗରାଜ ମନ୍ଦିର?
ହଁ ମୁଁ ସେଇପଟେ ରହୁଥିଲି ଆଗରୁ ତ ସେପଟ ସନ୍ଧ୍ୟା ହେଲା ମାନେ ସବୁବେଳେ ଲିଙ୍ଗରାଜ ଆଉ ବିନ୍ଦୁସା ସାଗର ହେଉଛି ମାନେ ହଁ ମାନେ ଡେଲି ଯାହା ଟିକେ ହେଲା ସେଠିକି ଚାଲ ଯାହା ଟି ଟିକେ ମନ ଟିକେ କଣ ଖରାପ ହେଇଗଲା ସେଠିକି ଚାଲ ଏଠି ଘଣ୍ଟା ଦି ଘଣ୍ଟା ସେଠି ବସିକି ପଳେଇଆଇଲେ ପୁରା ଆ ମୁଣ୍ଡ ଟା ପରା ହଁ ପରା
ହୁତ ମନ ଶାନ୍ତ ଲାଗେ।
ହଁ।
ଆଉ ସେଠି ସାତଟା ବେଳେ ଠିକ୍ ଲାଇଟ ଶୋ ହୁଏ। ହେଁ ବହୁତ ସୁନ୍ଦର ସୁନ୍ଦର ବା
ସନ୍ଧ୍ୟାବେଳେ ଲାଇଟ୍ ସବୁ ଦିନ ବେଳେ କ୍ୟାମେର ମ୍ୟାନ ମାନଙ୍କର ସବୁ ସବୁ ରିଲ୍ସ ପ୍ରି ୱେଡ଼ିଙ୍ଗ ଏଇ ସବୁ ଚାଲିଥିବ। ଆଗରୁ ଏତେ ହଉନଥିଲା ଏବେ ଏଇଟା ବେଶୀ ବଢ଼ିଗଲାଣି।
ଏବେ ଏଟା ଟ୍ରେନ ଚାଲିଛି ନା ସବୁ ବାହାଘର ପୂର୍ବରୁ ସବୁ ଉଠା ଉଠି କରନ୍ତି, ରିଲସ ମଧ୍ୟ କରନ୍ତି। ରେ ଆଉ ଗୋଟେ ଜିନିଷ ଏଇଟା କି ସେ ଜାଗାଟା ବି ଆଉ ଟିକେ ମାନେପ ସଫାସୁତୁରା
କଣ?
ସେ ଜାଗା ଆଉ ଟିକେ ସଫାସୁତୁରା କରିପାରୁଥିଲେ ଆଉ ଟିକେ ଭଲ
ହଁ ହଁ ଗୋଟେ ପଟ ସାଇଡ୍ ଯୋଉ ପତ୍ର ହଙ୍କା ପଡି ଯାଇଛି ଯୋଉ ଯାହା ଶ୍ରାଦ୍ଧ କି ଯାହାବି ଯୋଉ ପୂଜାଫୁଜା କରୁଛନ୍ତି କିଛିଟା ମାନେ ଦୁଷ୍ଟ ଲୋକ ସବୁ ସେଇଥିରେ ହିଁ ଢାଳି ଦଉଛନ୍ତି। ତ ଗୋଟେ ସାଇଡ୍ ସେଥିପାଇଁ ପୁରା ମଇଳା ଅଛି।
ଆଉ ସେପଟ ରାସ୍ତା ଟିକେ ଚଉଡା ହବା କଥା ଆଉ ଟିକେ
ହଁ।
ଲୋକ ଟା ରାସ୍ତା ଯାଉଛନ୍ତି ମତି ଦେଖେିବାଖ କରି ଦେଖନ୍ତୁ ସେ ପାଖ ରାସ୍ତା ଟା ଟିକେ ଚଉଡା ହେଇଛି ନା ଆଉ ଟିକେ ଫାଙ୍କା ଫାଙ୍କା ଲାଗୁ
ହୁଁ। ଆଉ, ହଁ ସେ ଯୋଉଁ କଟକର ଯୋଉଁ କଟକ ଚଣ୍ଡୀ ମନ୍ଦିର ସେଠି ଦିନବେଳା ପ୍ରସାଦ ମିଳେ ମାନେ ଯେମିତି ପୁରୀର ଅଭଢ଼ା ଫଭ଼ା ମନ୍ଦିରର ଭୋଗ ଟାଇପର ସେମିତି ମିଳେ?
ମୁଁ ତ କେବେ ଖାଇନି ଦର୍ଶନ କରିଛି କିନ୍ତୁ ଭୋଗ ମିଳେ ସେଠି। ହୁଁ।
ଭୋଗ ମିଳେ ହେଲେ ପ୍ରସାଦ ମିଳେନି।
ପ୍ରସାଦ ତ ମୁଁ ଖାଇନି ମୁଁ ଜାଣିନି ସେଥିପାଇଁ ତ କୁହନ୍ତି ଇଷ୍ଟ ଦେବୀ ମାନେ ବହୁତ ମାନେ ଭଲ ଯାହାବ ମାଗିବ ତାହା ବି ଏମତି କେମତିିବ ବହୁତ କ୍ଷତି ଅଛି ସେ ଫଟୋ ପାଞ୍ଚ ଆଉ ନହଲେ ଆଉ ସେଇ ଜାଗାକୁ କିନ୍ତୁ ଟିକେ ଦୂରକୁ ଆସିଲେ ଆଉ ଟିକେ ଭଲ ଭଲ ଜାଗା ମଧ୍ୟ ପାଇପାରିବି।
ଆଉ ରା ନିଦ ନିଦ ଲାଗିଲାଣି ଦିନ ଯାକ ବାହାରେ କାମ ଦାମ କରିକି ହେଲାବେଳକୁ ରାତି। ରା ଏଗାରଟା ହେଲା ମାନେ ପୁରା ହାଲିଆ ଲାଗୁଛିମତି ଖାଲି ସେଜ ଦେଖ ଦେଖିଦେଲା ମାନେ ଶୋଇପଡିିବା ଶୋଇପଡିବା ପୁରା ନିଦ ମାଡି ଆସିଲାଣି। ହଁ।
ଆଉ ଏବେ ତ ପୁଅ ମାନେ କାତିରେ ଲାଇନ ପ ଲାଇନ କାଟି ଦଉଛନ୍ତି ବେଳେ ବେଳେ ତାପରେ ହଁ ଆଉ ପୁଣି ଫ୍ୟାନ ନ ଚାଲିଲେ ମଶା ଯୋଉ କାମୁଡୁଛନ୍ତି। କହନି?
ଲାଇନ କାଟି ଦଉଛନ୍ତି କୁହୁ କୁହୁ ଆମର ଲାଇନ କଟିଗଲା ସତରେ
ଏ ଆଉ ଯେତେବେଳେ ଭାଇ ମୁଁ ଯାହାପାରିଲି ସକାଳ
ହଁ ସତ କୁ ଆମ ଲାଇନ କଟିଗଲା।
ଯଦି ପାଣି ପାଣିପଡ଼ିବାକୁ ତୁ ଶୋଇପଡ଼ିଥିବୁ।
ହଁ ଲାଇନ କଟିଲା ମାନେ ଏଇ ଯୋଉ ଟିକେ ବର୍ଷା ହେଇଯାଉଛି ସନ୍ଧ୍ୟାବେଳେ। ବର ମଶା ମାଡ଼ି ବସୁଛନ୍ତି।
ଆଉ ମଶାରୀ ଦେଇକି ତ ଖରାଦିନେ ଶୋଇ ହବ।
ହଁ ଯୋଉ ପ୍ରକାର ଗରମ ହଉଛି ମଶାରିରେ ଶୋଇଲେ ବେଶୀ ଅଣ ନିିଶ୍ଵାସ ଲାଗେ।
ସେଥିପାଇଁ ତ କଣ କରିବା ଆଉ। ହଉ ଯେମିତି ଟିକେ ଆଡଜେଷ୍ଟ କରି ଶୋଇବାକୁ ପଡୁଛି ଆଉ। ହଉ ଠିକ ଅଛି ଆପଣଙ୍କୁ ବି ନିଦ ଲାଗିଲାଣି। ଆଉ ମୁଁ ବି ଶୋଇବା ଟାଇମ ହେଲାଣି ମୁଁ ବି ଯାଉଛି ଶୋଇବି ଆପଣଙ୍କୁ ଶୁନ୍ତୁ।
ପରେ କେତେବେଳେ କଥା ହବା ସବୁ ରା
ଆଜ୍ଞା।